ରୁପ୍ରଭାତ।
ଆଜ୍ଞା। କଣ କରୁଛନ୍ତି ଆପଣ
ତୁମ୍ ହଁ ନାଇଟ୍ ଡିଉଟି ଥିଲା। ଆଉ ଡିଉଟି ଉପରେ କଣ କଣ ସବୁ କରୁଥିଲୁ?
କଣ କରିବା କିଛି ନାହିଁ ସେମିତି ତ ଡିଉଟି ଭଲରେ ଚାଲିଛି ଆଉ।
କଣ ଗୋଟେ କରୁଥିଲ କହୁଥିଲ ପରା।
ନା ସେମିତି କିଛି ନାହିଁ।
କଣ ଶୁଣୁଥିଲୁ ରେ?
ଶୁଣୁଥିଲି ଗୋଟେ କଥାଟେ ଆଉ।
କୋଉ କଥା?
କି କାହାକୁ ନେଇକି ଯାଇଥିଲ କୁଆଡେ? ସେଇ ଡିଉଟି ଉପରେ କାହା ସହିତ ଗୋଟେ କଥା ହଉଥିଲ? କହୁଥିଲେ ମତେ।
ସେ ମାରେଜ୍ ସକାଳୁ ଦିଗ ସହିତ କଥା ହଉଥିଲି।
କଣ କହିଲ ନା କରିନି।
ବ୍ର ବ୍ରସ୍ କରିଛ ନା କରିନ?
ନାଁ ବ୍ରସ୍ ବି କରିନି। ଗାଧେଇ ତ ନାହିଁ ଆଉ ବ୍ରସ୍ କରିବି କେମିତି?
ଆଉ ଗାଧେଇନ କଣ ପାଇଁ?
ଏ ତ ଆଉ ଟିକେ ପରେ ଗାଧେଇବା ଏବେ ତ ଟାଇମ୍ ଟା ହେଇନି।
କେତେବେଳେ ଗାଧେଇବ ଯେ?
ଏ ବାରଟା।
ଏ ବାରଟା ଗୋଟେ ସେ ନା ଅଟାଟେ ଆଗକୁ ଗାଧେଇବ?
ନା ଆଗକୁ ଗା ପାରିବାନି ବାରଟାରେ ଗାଧେଇବା ଖାଇବା ପିଇବା ଶୋଇବା।
ଆଉ କୁହ। ଡିଉଟି କେତେଟାରୁ କେତେଟା?
ଡିଉଟି ଆଠଟା ରୁ ଆଠଟା ହଉଛି।
ଆଉ ତମର ଆମର ତ ନଅଟାରୁୁ ଦଶଟା ଆଉ।
ହଉ ହଉ ଆଉ ରୁମ୍ କୁ ଯାଇକି ଖାଇବା ପିଇବା କଣ କରିବ ନା କଣ?
ହଁ ରୁମ୍ କୁୁ ଯିବୁ ଗାଧୁଆ ପାଧୁଆ କରିବୁ ବ୍ରସ୍ କରିବୁ ରୋଷେଇ ତାପରେ ରୋଷେଇ କରିବୁ।
ଗାଧଇବ କେତେବେଳେ?
ରୁମ୍ ରେ ପହଞ୍ଚିବୁ ତାପରେ ଡ୍ରେସ୍ କାଢିକି କରିବୁ। ତାପରେ ଯ ଯୋଉ ବର୍ଷା ବର୍ଷା ତମ ଆଡେ କେମିତି କଣ ହଉଛି?
ହଁ ବର୍ଷା ବା କାଲିଠୁ ହେଲାଣି ସେମିତି କାଲି ଦିନ ଯାଙ୍କ ହେଲା ପୁଣି ଆଜି ରାତିରେ ହେଲା। ଅବିକା ଟିକେ ଛାଡିଚି ଆଉ। ହଁ। ହଁ ସମସ୍ତଙ୍କର ଭଲ ଅଛି ଦେହ।
ହୁଁ ଆଉ କୁହ। କହୁନ।
କଣ କହିବା ଆଉ?
ଆଉ ସବୁ ଭଲ। ହଁ ଆରେ ତମ ମାଣ୍ଡୁ ସହିତ କଣ ଝଗଡା ହଉଥିଲା ମୁଁ ଶୁଣିବାକୁ ପାଉଥିଲି।
ନା ସେ ଝଗଡା ହେଇଯାଇଥିଲା ଏବେ ସମାଧାନ ହେଇଗଲାଣି ଆଉ। ସେ ସେ କଣ ଖାଉନଥିଲା କହୁଚି କି ଆଉ ମିଛ କଥା କହୁଛି କି ନାଇଁ ମୁଁ ଖାଉଛୁ ବୋଲି। ତାଙ୍କ ବୋଉ ମୋତେ ଫୋନ କରି କହୁଛନ୍ତି କି ଆଉ ଝିଅ ଖାଉନି। ତାପରେ ତାଙ୍କ ଉପରେ ରାଗିଥିଲି ତାପରେ ହେଠୁ ମୁଁ କହିଲି କି ମୁଁ ଖାଇବିନି ତମେ ଯଦି ନ ଖାଇବ ମୁଁ ଖାଇବିନି। ତାପରେ ତାଙ୍କ ବୋଉ ମୁଁ ତାଙ୍କ ବୋଉକୁ ଯାଇକି କାନ୍ଦିକି କହିଛନ୍ତି କି ଆଉ ସିଏ ଖାଉନାହାନ୍ତି ଆଉ ମୁଁ ଖାଇବିନି ମତେ କାନ୍ଦଲାଗୁଛି ଯାଇ କାନ୍ଦୁଛନ୍ତି ତାଙ୍କ ବୋଉ ତାପରେ ମୋତେ ଫୋନ କରିକି କହୁଛନ୍ତି ପୁଅ ତମେ ଖାଇବ। ଆଉ ନହେଲେ ମୁଁ ତମ ସହିତ କଥା ହେବିନି। ତାପରେ ହେଠୁ ସେ ଖାଇଲେ ତାପରେ ମୁଁ ବି ଖାଇଲି ରାତିରେ।
ରାତିରେ କଣ ଖାଇଲ ତମେ ଆଉ?
ରାତିରେ ସେଇ ରୁଟି ଆଣିଥିଲି ହେରି। ଆଉ ଭଜା ଆଣିଥିଲି ହେରି।
ହୁଁ।
ତମେ କଣ ଖାଇଥିଲ କି ରାତିରେ?
ଆଉ ରାତିରେ ରୁଟି ତ ରୁଟି ଖାଇଥିଲି ଆଉ ତରକାରୀ ଆଣିଥିଲି। ତରକାରୀ।
ହୁଁ। ନାଇଁ ମୋର ବି ମନେ ନାହିଁ ତାପରେ ସେ ସେଠୁ ମୁଁ ବି ତ ଖାଇଦେଲି ଆଗୁଆ ହନ୍ତା। ଭୋକ ହେଇଗଲା ନା ମୁଁ ଖାଇଦେଲି ଆଉ।
ଆଉ ମୋର ସେଥିପାଇଁ ଶୀଘ୍ର ଲେଟେ ରେ ଖାଇଲି ତ।
ହଁ।
ରାତିର ଦଶଟା ହବ ସାଢେ ଦଶଟା ଟାଇମ୍ ହବ ସମୟରେ ମୁଁ ଖାଇଦିଏ।
ଉଠେଇଲ ତାପରେ ଇଏ କଲ। କହିଲନି ମୁଁ ଭଜା ହେଇକି ବସିଥିଲି ଏକା ଏକା ଖାଇଦେଲୁ। ହଁ। ଆଉ ମେସରୁ ମେସରୁ ଚିକେନ୍‌ ଝୋଳ ଆଣି ହେଇଥିଲୁ। ଏ ତର ତରକାରୀ ମିସେଇକି ତାକୁ ଗୋଳେଇ କି ଖାଇ ଦେଲୁ। ଓ ହୋଉ ଭଲ ଖାଇବା ଖାଉଛ ଆଉ ଆଉ ତମେ ଘର କୁ କେବେ ଯିବ। ଯିବନି।
ନା ଏଇନା ଏଇନା ହଉ ରଥ ଜାତ୍ରା ତମଆଡେ କେମିତି କଣ ହଉଛି।
ରଥାଯାତ୍ରା ଆମ ଆଡେ ତ ସେମିତି କିଛି ନାହିଁ ଗାଁ ମାନଙ୍କରେ ଖାଲି ହଉଛି କିନ୍ତୁ ଆମ ଗାଁରେ ହଉନି ରଥ ଯାତ୍ରା। ଆମ ଆଡେ ଜଗନ୍ନାଥ ମନ୍ଦିର ନାହିଁ ପା। ତାପରେ ସେଠୁ ଆମ ଘରଠୁ ଆଉ ଦୁଇ କିଲୋମିଟର ଖଣ୍ଡେ ହବ ସେ ତାଙ୍କ ଗାଁ ରେ ହଉଛି। ନା ସେଇଠି ଆଉ ଭଲ ଲାଗୁନି ଗାଁକୁ ଗଲେ, ଗାଁ ରେ ଭଲ ଲାଗୁନି।
ଆଉ ଏଥର ପୁରୀକି ଯିବନି?
ହଁ ପୁରୀକୁ ଯିବାର ତ ଅଛି, ଦେଖ ଖିବା କଣ ହଉଛି ଆଉ ଘର ଲୋକ ବି କହିଥିଲେ କି ଆ ପୁରୀ ଯିବା ପାଇଁ। ଦେଖିବା ସିଏ ଯଦି ନାହିଁ କରିବେ ଯଦି ହଁ କରିବ ଯିବା ଯଦି ନାହିଁ କରିବେ ତାହେଲେ ଯିବାନି।
ଆସୁନ ଆମ ସହିତ ପୁରୀ ଯିବ।
କେବେ ଯିବ ତମେ? ଆ ସେଇ ସକାଳମାନେ ପଇସା ଟା ଅଛି। ହଁ। ସତର କି ଅଠର ରେ ପଇସା ଆସିବ ସେ କୋଡିଏ ଏକୋଇଶି ଆଡକୁ ଆମେ ଯିବା। ତାପରେ ଏଥର ହଁ ଆଉ ବାହୁଡାକୁ ଯିବୁ ନହେଲ ହଁ। ଦେଖିଆ ସେଇ ଭାତ ଆଉ ସେଇ ଆଳୁ ଝୋଳ କରିବା।
ହୁଁ ହୁଁ। ଆଉ
ହଁ ଭାତ ବସେଇ ଦେଇଚୁ ପରା। ବାତ ବସେଇ ଦେଇଚି ଏଠି ଟିକେ ଅବିକା ଶୋଇଚି ଆଉ।
ହଁ ଗାଧୁଆବାଧୁଆ ତ କରିସାରିଥାନ୍ତ ନା।
ନା କରିନି ଏଗାର ଟା ରେ ବାର ଟା ବସିକି। ବାରଟା ବସିକି ଗାଧେଇବି।
ହୁଁ ଏକା ବେଳେ ଏକା ବେଳେ ତ ଗାଧୁଆ ପାଧୁଆ ସାରି ତାପରେ ତଥାନ୍ତ ଖାଇ ପିଇକିଥାନ୍ତ ଯେ ଉଠିଥିଲେ ନାଇଟ ଡି ଟି ଯାଇଥାନ୍ତ।
ହଁ ତ ସେୟା ଖାଇକି ଶୋଇବା ଆଉ ସାତଟା ସାଢେ ସାତଟାଳେ ଯିବା ଡିଉଟି।
ହୁଁ ଆଉ କୁହ।
ଘରକୁ ତ ସେଇ ଯିବାର ଏବେ ନାଇଁ ଗଲା ମାସରେ ଛୁଟି ହେଇଯାଇଚି ଅଧିକ, ଏଇ ମାସରେ ଯିବିନି ଆଉ ଯାଇକି ଆର ମାସରେ ଅଗଷ୍ଟ ପନ୍ଦର ଆଡକୁ ଜିିବି।
ଓ ହଁ।
ଶ୍ରାବଣ ମାସରେ ଶ୍ରାବଣ ମାସରେ ଏ ଧରକ ଫାଷ୍ଟ ଯିବି ତ ବୋଲ ବମ୍ ବୋଲି ଭାବୁଛି, ଏ ପଚାରେ ଘରେ କଣ କହୁଛନ୍ତି ଯଦି ସେ ହଁ କରିବେ ତାହେଲେ ଯିବି।
ଆସୁନ ଆମ ସହିତ ଆମ ଆଡେ ଯିବ।
ତୁମେ ଯାଉଛ? କୋଉଠୀକି କୋଉଠିକି ଯାଉଛ କହିଲ? ଆମେ ବିଜୁ ଆମ ଗାଁ ଠାକୁରାଣୀ ହଁ।
ତାପରେ ଲାଷ୍ଟ ପାଳି ପୁ ଚନ୍ଦନପୁରରୁ ପୁ ଉଠଉଛୁ। ଓମ୍ କା ଓଙ୍କାରଶ୍ଵରରେ ନେଇକି ଟିକେ ପାଣି ଢାଳୁଛୁ। ମଝିରେ ଯଦି ପିଲା ଯିବା କହୁଛନ୍ତି ହଉ ଯାଉଛୁ। ନହେଲେ ଆମ ପିଲା ଏକାଠି ହେଇକି ଯାଉଛନ୍ତି ଆରଥର ଯାଇଥିଲେ କପ୍ ହେ ସପ୍ତ ଶଯ୍ୟା ଯାଇଥିଲେ। କପିଳାସ ଯିବେ ବୋଲି କହୁଥିଲେ ଯାଇନାହାନ୍ତି କପିଳାସ। ତାପରେ ପଶ୍ଚିମେଶ୍ଵର ଗଲେ ଏ ତାପରେ ଲୋକ ନାଥ ପାଇଁ ଯିବେ ବୋଲି କହୁଥିଲେ ଗଲେନି।
ହଉ ଏଇଥରକ ଦେଖିବା ଆଉ ଭଲ କି ଘରେ ପଚାରେ ଆର ବର୍ଷ ମୁଁ ଯାଇଥାନ୍ତି ଯେ ସେ ପଳେଇ ଆସିଲି ଆମ ଘରେ କହିଲେ ଆଉ ଉ ଟିକେ ଅସୁବିଧା ଅ ଅଛି ଆଉ ତମେ ଯାଅ ହାରି ଆଉ ଆ ଆରବର୍ଷ ଯିବା ଆଉ।
ଫାଷ୍ଟ ବର୍ଷ ତ ଟିକେ କଷ୍ଟ ହବ ଆଉ।
ଆମ ମାନେ ସିଏ ବି
ଡେସ ଆଣିବୁ। ଡ୍ରେସ ସେ ସାମାନ ସବୁ ଆସିବ ସେଥିପାଇଁ ତ ଫାଷ୍ଟ ବର୍ଷ ତ ଏଇଆ ହିଁ ତାପରେ ବର୍ଷ ତ କିଛି ନାହିଁ ଖାଲି ଯାହା ଡ୍ରେସ ଅଲଗା କିଛି ଶାମାନ ଅଲଗା କିଛି ତାପରେ ଭୋଗ ରାଗ ଜାଣିବୁ ଆମର ତ ସବୁ ଯଉ କୋଠରୀ କୋଠରୀ ଏକାଠି ସବୁ ଭୋଗ ଆସେ। ସେଥିପାଇଁ ଆମର କିଛି ବେଶୀ ପଇସା ଖର୍ଚ୍ଚ ହେଇନି ଜେନ୍ ଜଣକା
ଅଢେଇସ ଟଙ୍କା ଦେଇଦବୁ। ହଁ ରବିବାର ଦିନ ଯାଇହବନି ରବିବାର ଦିନ ଉପର ଓଳି ଉଠେଇବୁ।
ରାତି ଦଶଟା ମାନେ
ସେଇ ଛଅଟା ସାଢ଼େ ଛଅ ଟାରୁ ବାହାରିଲେ ରାତି ଦଶ ସାଆ ସାଢେ ଦଶଟା ଏଇ ଭିତରେ ଆସିକି ଆମେ ପହଞ୍ଚିଲୁ। ପହଞ୍ଚିଗଲା ପ ପରେ ଆସିିକି କହିଲା ତମେ କଣ ଭୋଜି ଖିଆ ଖୀ କରିବୁ। ତି କରିବି ତାପରେ ଯିଏ ସୁଆ ସୁଈ କରିବ। ତାପରେ ଯିବୁ ଆମେ ଆଉ ଢାଳି ବାକୁ ଆଉ ହଁ।
ହୁଁ। ଏବେ କଣ କହୁଛ ହଁ ମୁଁ ଏବେ ଫୋନ ରଖୁଛି ମାମା ଫୋନ କଲେଣି।
ହଉ ରଖ।
ରଖୁଛି ଧନ୍ୟବାଦ।
ଆଜ୍ଞା।